ହାଲୋ।
ହୁଁ କଣ କରଚ?
ଏଇଠି ବୁଲୁଚି ଆଉ।
ଆଚ୍ଛା ଆଉ ବର୍ଷା ହଉଚିନା ତମ ଆଡ଼େ?
ହଁ ହେଇଚି ବର୍ଷା।
ହଁ ବର୍ଷା ଏକା ବର୍ଷା ହଉନି ହାଲୁକା ବର୍ଷା ହଉଚି ଛାଡ଼ି ଯାଉଚି।
ହୁଁ ଆମ ଆଡ଼େବି ସେଇଆ ଆଉ ଖାଲି ଟିକେ ପବନ ହଉଚି ବିଜୁଳି ଟିକେ ମାରୁଚି ଯୋ ବର୍ଷ ତା ଅଳ୍ପ ଅଳ୍ପ ହଉଚି ଖାଲି ଆମ୍ବ ଦେ ଝଡ଼ୁଚି ପବନ ହଉଚି ଏମିତି ହଉଚି ଆଉ।
ଆମ୍ବ କେମିତି ଆସିଚି ତୁମ ଆଡ଼େ?
ହଁ ବେଶୀ ଆସିନାହିଁ ଅଳ୍ପ ଅଳ୍ପ ଆସିଚି କିନ୍ତୁ ପବନ ଅଧିକ ହେଲେ ସବୁ ଝଡ଼ି ଯାଉଚି। ଚି ଆଉ।
ଆଚ୍ଛା। ଆଉ ଆଚାର ଫଚାର କରୁଚନା?
ନା ନା ଆଚାର କରିନୁ ବହୁତ୍ ବେ ସ୍ତ ରହୁଚି ସେଥିପାଇଁ ଆଚାର କରିପାରୁନାହିଁ ଆଉ।
ଓହୋ ଆଉ କରେଣ୍ଟ ଅଛିନା ତୁମ ଆଡ଼େ?
ନା ଆମ ଆଡ଼େ କରେଣ୍ଟ ନାହିଁ। ଟିକେ ବର୍ଷା ହେଲେତ ଏଇ ଖରା ଦିନିଆ ପ୍ରୋବ୍ଲେମ୍ ସେଇ ଆଉ।
କରେଣ୍ଟେ କାଟି ଦଉଚନ୍ତି ଗରମ୍ ଭୀଷଣ ହଉଚି। ଛୋଟ ପିଲାମାନଙ୍କୁ
ଖାଇଲେଣି ନାହିଁ। ହୁଁ, ହଁ ତୁମରବା କୁନିିବେବିଟେ ଅଛି କଣ କରୁଚି?
ଅଛି ସେଚଗଲା ହଉଚି ବୁଲୁଚି ଧାଇଁ ବୁଲୁଚି ଖାଲି ଆଉ।
ଓ ହୋ। ଆଁ ଆଁ ଆଉ କଥା କହିଲାଣି ନା ସିଏ?
ହଁ କଥା କହିଲାଣି ସବୁ କଥା କହିଲାଣି ବହୁତ ଚଗଲା ହୋଉଚି। ବୋହୁତ କଥା କହିଲାଣି। ପାଠ ଶିଖିଲାଣି ବି ପାଠ ପଢିଲାଣି।
ଆଚ୍ଛା।
କିନ୍ତୁ ଖାଉ ନାହିଁ। ସେଥିପାଇଁ ଶୁଖି ଶୁଖି ଯାଉଚି ଆଉ।
ଏଇ ଛୋଟ ଛୁଆ ତ ସେଇୟା ଆଉ ଖାଇବା ପ୍ରୋବ୍ଲେମ ଆଉ ତାକୁ ସୋଦିବନା ପାଣି ଦୋଉଥିବ। ସେ ଛୋଟ ଛୁଆ ଏଇନା ଖାଲି ଇଆଡେ ସିଆଡେ କଥା କୋହୁଥିବ। ବୁଲାବୁଲି କରୁଥିବ, ପାଣି ସଫିସେଣ୍ଟ ପିଇବା ଦରକାର।
ହଁ ପାଣି ଦିଆ ହୋଉଚି ତାକୁ ଆଉ। ବେଳେ ବେଳେ ପିଉଚି ବେଳେ ବେଳେ ପିଉନେଇ ଚଗଲା ହୋଉଚି।
ହଁ ପା ଏଇ ଖାଇବା ପିଇବା ଟା ବେଶୀ ପ୍ରୋବ୍ଲେମ। ଛୋଟ ଛୁଆଙ୍କ ପାଇଁ। ଆଉ
ହଁ ତମ, ହଁ ଭଲ ଅଛୁ।
ଆଉ।
ଆଉ ତମ ଆଡେ କରେଣ୍ଟ ଫରେଣ୍ଟ ଠିକ୍ ଠାକ୍ ରହୁଚି ନା ପଳୋଉଚି ଖାଲି ଆମ ଆଡ ଭଳିଆ।
ନା ମ କରେଣ୍ଟ ନାଇଁ। ବର୍ଷା ଯେବେ ଉଠେଇଲା। ସେତେବେଳୁ କଟି ଯାଇଚି ତ କଟି ଯାଇଚି। ଆଉ କରେଣ୍ଟ ଦେଇନାହାନ୍ତି ବୋହୁତ ଗରମ ବି ହୋଉଚି। ଟିକେ ବର୍ଷା ପବନ ଦେଇଥିଲା। ଟିକେ ଥଣ୍ଡା ନହଲେ ନାଇଁ ପୁରା ଗରମ।
ଆଚ୍ଛା ତମ ଆଡେ ଆମ୍ବ ଗଛ କେତେ କଣ ଆସିଚି ଆମ୍ବ?
ହଁ ଆମ୍ବ ତ ଅଛି। ଏଇ ଯୋଉ ଫାଷ୍ଟ ବର୍ଷା ହେଇଥିଲା। ସେ ପବନ ଦେଲେ ବୋହୁତ ଝଡେଇ ଦେଲା। ବଉଳ ଗୁଡା ପଳେଇଲା। ତାପରେ ଯେତିକି କଷି ହେଇଥିଲା ସେ ପଳେଇଲା ବୋହୁତ କମ। ଆମ୍ବ ଅଛି। ନା ଆମ୍ବ ଅଛି। ଯେତିକି ଅଛି ବୋହୁତ ମିଠା ଆମ୍ବ ଅଛି।
ଆଚ୍ଛା। ଆଉ ବିଲ ଚାଷ ଫାସ ତମର ପା କାଳେ କର। ଚାଷ କଲଣି ବିଲ? ବର୍ଷା ହେଲାଣି ତ।
ହଁ ବିଲ ଏଇ ଚାଷ କରିଦେଇଚନ୍ତି। ଏଇ ଆଜି ପରା ଖତ ଏଇ ଦିଇ ଦିନ ହବ ନେଇକି ବୋହି କି ପକେଇ ଦୋଉଚନ୍ତି। ଖତ ପକେଇ ସାରିଲେଣି। ଚାଷ ଷ୍ଟାର୍ଟ ହେଲାଣି ଏଇତ ଠିକ ଚାଷ ହବ ଆଉ ବର୍ଷା ଦିନରେ।
ହୁଁ ହୁଁ।
ଆମର ତ ଧାନ ଚାଷ ପ୍ରାଧାନ୍ୟ ଆଉ। ଧାନ ଚାଷ କରାଯିବ ଆଉ।
ହୁଁ।
ନା ଗୋଟେ ଗୋଟେ ଏରିଆରେ ଅଛି। ନା ମୁଁ କହିଲି ଧାନ ଚାଷ ଗୋଟେ ଗୋଟେ ଏରିଆରେ ଅଛି। ବର୍ଷରେ ଦି ଥର କରନ୍ତି। କିନ୍ତୁ ଆମ ପଟେ ଥରେ କରନ୍ତି।
ହୁଁ ହୁଁ।
ଓ ହଁ।
ସେଟା ଖରାଦିନିଆ ଧାନ କହନ୍ତି।
ହଁ ଖରା
ହୁଏ। ଯୋଉପଟେ ପାଣିର ସୁବିଧା ଥାଏ। ଯୋଉ ଜାଗା ପାଣି ଜାଗା। ସେପଟ ଆଡେ ବୋଧେ କରାଯାଏ ଆଉ।
ହଁ ଏପଟେରେ ଆଉ ଆମର ଏପଟେ ଗଣ୍ଡା ଉପରୁ ପାଣି ପଳେଇ ଆସୁଚି ତ। ପାହାଡଟେ ଝରଣା ହଁ। ପଢାପଢି ଚାଲିଚି ଆଉ।
ହୁଁ ପରୀକ୍ଷା ସରିଲାଣି ନା ସରନି?
ହଁ ନାଇଁ ମୁଁ ପରୀକ୍ଷା ସେନ ଏଇ ରଜରେ ପୁରା ପରୀକ୍ଷା ଅସି ରଜରେ କଣ ପରୀକ୍ଷା ହୁଏ ନା। ରଜରେ କିନ୍ତୁ ପରୀକ୍ଷା ଅଛି।
ରଜ ର ମନେ ପଲା ରଜ ତମ ଆଡେ ପାଳନ କରାଯାଏ ନା ନାହିଁ?
ଆମର ରଜ ଏତେ ଖାସ ହୁଏନି କିନ୍ତୁ ଏଇ ବର୍ଷ ଭଲସେ ରଜ କରୁଛନ୍ତି ତ କରିବେ ବୋଲି କହୁଛନ୍ତି। କଣ କେମିତି ହଁ ଦୌଡି ଫୋଡି ଷ୍ଟାର୍ଟ ହେଇଗଲାଣି। କଣ କେମିତି କରିବି ଆଉ।
ଆଉ କଣ ସବୁ ରଜରେ କର।
ରଜରେ ଏତେ ବୁଲାବୁଲି ମୁଁ କରେନି ମୁଁ ବାବା ଡାକନ୍ତି ବାହାରକୁ ଯେତେବେଳେ ଯାଆନ୍ତି କହିବା ସେଆଡେ ବୁଲି ଯିବା। ସଆଡେ ବୁଲିଯିବା ଭଲ ବୁଲାବୁଲି କରୁ ଆଉ।
ହୁଁ ହୁଁ
ହଁ
ଆଉ ରଜରେ ପିଠା ତମ ଆଡେ ହୁଏ ନା।
ଏଇ ଗରମରେ କିଏ ପିଠା କରିବା କିନ୍ତୁ ପିଠା ପଣା ହୁଏ। ଏଇ ଖାଇବା ପାଇଁ ଯାହା ତାପରେ ଏଇ ଯୋଉ ରଜରେ ଯାଆନ୍ତିନି ନା ବନ୍ଧୁ ଘର।
ହଁ
ସ ସେଇ ବନ୍ଧୁ ଘର ଝଅ ପାଇଁ ଯା ପିଠା କରାଯାଏ ନେଇକି ଯାଆନ୍ତି। ଆଉ ଖାଇବା ପାଇଁ ଘରେ ଏଇ ପକୁଡି। ଆଉ ଏଇ କାକରା ମାଠ ପିଠା ଏଇଗୁଡା ହୁଏ ଆଉ। ଏଇ ଗରମ ରେ ବି ଆଉ ଏତେ। କିଏ ଖାଇବା ପାଇଁ ନାହାନ୍ତି ଘରେ ସମସ୍ତେ ବାହାରେ ଯିଏ ରଜରେ ଆସନ୍ତି। ନହେଲେ ପୁଣି ପଳାନ୍ତି ସମସ୍ତେ ଜବ ରେ ଅଛନ୍ତି ସେଥିପାଇଁ ଆଉ। ହ
ଆଛା ଆଉ କଣ ସବୁ ରଜ ରେ ହୁଏ ତମ ଆଡେ।
ଛରେ ଆମର ଏତେ ପାଳନ କରାଯାଏନି ଏଇ ବର୍ଷ କହୁଛନ୍ତି ଭଲସେ ପୁରା ଧୁମଧାମ ରେ ଡିଜେ ଫିଜେ ଲଗେଇ। ପାଳନ କରିବେ ଦେଖା କେମିତି କଣ କରୁଛନ୍ତି ଆଉ। ଆଉ ତୁମ ଆଡେ ପାଳନ କରାଯାଏ ନାଉ କେମିତି କଣ କରାଯାଏ?
ହଁ ଆମ ଆଡେ ବି ସେମିତି ଆଉ ଅଳ୍ପ ଅଳ୍ପ କରନ୍ତି ଆଉ।
ହୁଁ ପୁରା ଏ ଯୋଉ ଗରମ ପାଇଁ କେହି କିଛି କରିବା ପାଇଁ ଇଚଛା ନାହିଁ ହୁଁ।
ଆମ ଗାଁ ରେ ସିନା ହୁଏନି ଆମ ପାଖ। ଆଖ ଆଖ ଗାଁ ରେ କିନ୍ତୁ ବହୁତ ଭଲସେ ରଜ କରନ୍ତି ବହୁତ ବିଭିନ୍ନ ପ୍ରକାର ଦୋଳି ପକାଯାଏ। ବହୁତ ଲୋକମାନେ ସେଆଡେ ଯାଆନ୍ତି ବୁଲାବୁଲି କରିବା ପାଇଁ ରଜରେ ଦୋଳି ଖେଳନ୍ତି।
ଆଚ୍ଛା ପୁରା ଡିଜେ ଫିଜେ ଲଗେଇକ ପୁରା ଭଲସେ କରନ୍ତି।
ହଁ
ରଜ ତ ପ୍ରାୟ ଜାଗାରେ ବଢିଆ ସେ ପାଳନ କରୁଛନ୍ତି।
ହୁଁ
ହୁଁ ଆଉ କଣ ଖିଆ ପିଇଆ କରିଥିଲା ଆଜି? ହଁ ରଜଟା ତ ମୁଖ୍ୟ ଆଉ।
ଆମେ ତ ଗାଁ ରେ ରହୁଛୁ କଣ ଖିଆ ପିଇଆ ସେଇ ଗାଁ ରେ ଯାହା ଘରେ ଯାହା ହଉ ଜଳଖିଆ ଅଛି। ସନ୍ଧ୍ୟା ବେଳେ ଟିକେ ମୁଢି କି କଣ ଖାଇବା କଥା ଆଉ।
ହଁ
ଆମର ତ ଛୋଟ ପିଲା ସେଟଉ କିଛି କରରେଇ ଦବନି ନହେଲେ କିଛି ବନେଇକି ଖାଆନ୍ତୁ କି କଣ।
ହଁ କୁନି ବେବିଟା ଆଉ ସିଏ ଆଉ କିଛି ଦିନ ପରେ। ପୁଣି ସେ ନର୍ସରୀ ପୁଣି ପ୍ଲେ ସ୍କୁଲ ପଳେଇବନି କି ସେତେବେଳେ ଦିନେ ଫ୍ରି ହେଇଯିବ ଆଉ। ଛୋଟ ଛୁଆ ଆଜିକାଲି ତ ଛୋଟ ବେଳୁ ତାଙ୍କର ପ୍ଲେ ସ୍କୁଲ ନର୍ସରୀ। ହଁ। ଘରେ ଥିବା ପର୍ଯ୍ୟନ୍ତ ଟିକେ ଅସୁବିଧା ଆଉ। ଛୋଟ ପିଲାଇନା ବେଶୀ ଚଗଲା ହଉଥିବ।
ହଁବା ଚଗଲା ବହୁତ ହଉଛି।
ହଉ। ଆଉ ଘରେ ସମସ୍ତେ ଭଲ ନା? ସମସ୍ତଙ୍କ ଦେହ ଆଉ ଆଉ କୁଆଡେ ବୁଲା ବୁଲି
ଆଉ ଆସୁନ ରଜରେ ଆରେ ଏଥର କୁଆଡେ ବୁଲା ବୁଲି ରଜରେ ସାଙ୍ଗ ହେଇକି ବୁଲିବାକୁ ଯାଆନ୍ତେ।
ହଁ ହଁ ସେ ମୋର ବା ରଜରେ ପରୀକ୍ଷା ପଡିଯାଇଛି ମୁଁ ତ ଘରେ ରହିବିନି କୁଆଡେ ଯିବି ହଉ ଦେଖିଆ। ଶେଷ ରଜ ଆଡେ ଯିବା ଆଉ
ହଉ। ଆଉ କଣ ଖିଆପିଆ ହେଇଛି ଆଜି। ନା ଆମେ କୁଆଡେ ବୁଲି ଯାଇନୁ ଯିବୁ ବୋଲି ଭାବିଛୁ। ରଜ ପରେ
ଆଛା ହଉ ନାଇଁ ନାାଇ ଛୋଟ ଛୁଆ ସୀଏ ଆସିଲେ ତାକୁ ଟିକେ ସବୁଆଡେ ବୁଲେଇଲେ ଭଲ। ସବୁ କଥା ଜାଣିବ ଚିହ୍ନିବ। ନାଇ ଖିଆ ପିଆ କଣ ଏଇ ଭାତ ଦିଟା ଖାଇଦେଇଥିନୁ ଶୋଇକି ଉଠିନି। ଶୋଇକି ଉଠିଲେ ଭୋକ ଲାଗେ ଭାତ ଦିଟା ଖାଇଦେଲେ ବଢିଆ ଲାଗେ। ଖରା ଦିନ ପଖାଳ ଭାତ ଦିଟା ଖାଇଦେଲେ ହେଲା ଆଉ କିଛି ଖିଆ ହେଇନି।
ହଁ ସେ ସତ କଥା।
ହୁଁ ଖରାଦିନ ମାନେ ପଖାଳ ଭାତ ଖାଇଦେଲେ ପୁରା ଶାନ୍ତି। ପଖାଳ ସହିତ ଯଦି ଟିକେ ପୋଡା ପୋଡି ଝୋଳ ହେଇଥିବ ହେଲା ଆଉ। ତାପରେ ଆଜି ତ ଗୁରୁବାରେ କିଛି ହବନିଁ ନନଭେଜ ହବନି। ନାଇଁ ସବୁଗୁଡା ଭେଜ ଆଉ ନହନେ ଟିକେ ମାଛ ଭଜା କି ଚିକେନ କଷା ହଁ। ଆଉ ନାଇଁ ନା ଟିକେ ଖରା ଦିନ ଟା ନା ସଫିସିଏଣ୍ଟ ପୁରା ପାଣି ପିଇବା ପି କରୁଥିବ ବଡି ଡିହାଇଡ୍ରେଟ ହେଇଯାଉଛି ନା।
ହଁ ଆମ ପଟେ ତ ବହୁତ ଗରମ ହଉଛି।
ହଁ ପରା।
ବହୁତ ଅଂଶୁଘାତ ବି ହଉଛି।
ଆ ହୁଁ ଖରା ବେଳେ ବାହାରକୁ ଯିବନି ଆଉ ଖରା ବେଳେ ବାହାରକୁ ଗଲା ମାନେ ହିଁ ସେଇ ଟାଇପ ର।
ହଁ। ଆଉ। ଟିକେ ବୁଲାବୁଲି କରେଇବ ଛୋଟ ଛୁଆ ସିଏ ସବୁ କଥା ଜାଣିବ ଚିହ୍ନିବ। ତାକୁ ସବୁ ଜିନିଷ ଦେଖେଇଲେ।
ଇଏ ବହୁତ ଚାଲାକ।
ହେଁ ହେଁ ହେଁ ଆଛା। ଆଉ। ଏ ତମେ କଣ ପାଠ ପଢା ପଢି କର ପରା? ରୋଷେଇ ବୋଉ କଣ କରୁଥିବେ।
ହଁ ମୋର ପଢାପଢି ତ ସରି ଯାଇଛି ମୁଁ ଏଇନା ଛୋଟ ଛୁଆଙ୍କୁ ସବୁ ପଢଉଛି।
ଆଚ୍ଛା, ହଁ।
ଯେହେତୁ ଏଇନା ଟିଉଁସନ୍ କହିବାକୁ ଗଲେ ନୁହଁ ଖାଲି ଏମିତି ଫ୍ରି କୋ
ପାଠ ପଢୁଛନ୍ତି ଆଚ୍ଛା, ହଁ ସେଇଟା ଭଲ କଥା। କାହିଁକି ନା ଛୁଆ ମାନେ ପାଠ ପଢାପଢି ଅସୁବିଧା ହଉଛି।
ଖରାଦିନ ଯେହେତୁ ସ୍କୁଲ୍ ସବୁ ଛୁଟି ହେଇଯାଇଛି। ଛୁଆମାନେ ପାଠଠୁ ଦୂରେଇ ଯିବେ ନା, ସେଥିପାଇଁ ଛୁଆ ମାନଙ୍କୁ ସବୁ ଡାକିକି ତାଙ୍କୁ ସବୁ କୋଚିଂ କ୍ଲାସ ଦିଆଯାଉଛି।
ଆଚ୍ଛା ହଁ, ଭଲ କଥା ଛୁଆ ମାନେ ଗୋଟେ ଟଚ୍ ରହିବ ପା ପାଠ ସହିତ ମାନେ ଖରା ଦିନଟା ନା ବୁଲାବୁଲି କରି ପାଠ ଭୁଲିଯିବେ, ସ୍କୁଲ ଖୋଲିଲା ବେଳକୁ କିଛି ମନେ ନଥିବ। ହଉ ହଁ ଭଲ କଥା, କେତେ ଛୁଆ ବି ଟ୍ୟିଉସନ ହେଇ ପାରୁନଥିବେ, ଖାଲି ସ୍କୁଲ୍ କୁ ଯ ତିକି ଯାଆନ୍ତି ସେତିକି ପାଠ ପଢନ୍ତି, ତାଙ୍କୁ ଟିକେ ପଢେଇଲେ ଭଲ ନା ଆଉ। ହଁ ଆଚ୍ଛା, ହଉ ତାହଲେ। ଏବେ ଘରେ ଅଛ?
ହଁ, ଘରେ ଅଛି।
ଆଚ୍ଛା, ହଉ ତାହେଲେ, ହଉ ମୁଁ ପରେ କେତେବେଳେ ଫ୍ରି ହେଲେ କଲ କରିବି କଥା ହେବା ଆଉ। ହଉ ରଖୁଛି ଆଁ।
ହଁ।
ହଉ।
ହ